ତ
ହଁ ଜୟ ଗୁରୁ।
ହଁ ହ୍ୟାଲୋ।
ହଁ ଜୟଗରୁ ବାବା।
ଜୟ ଗୁରୁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ ବ ତମୁ ସମସ୍ତେ ଏଇ ଶୋଇକି ଶୋଇପଡ଼ିଥିଲେ ଖାଇ ଖରାବେଳ ଖାଇବା ଶୋଇକି ଉଠିଲେନି ସବୁ।
ହ
ପୁଅ ସାନ ପୁଅ ସେ ତାର ଆଜି ରବିବାର ଯେହେତୁ ଅଛି ସେ ତାର ବସିକି ଖେଳୁଛି। ଗୋଟେ ଛୋଟ ପିଲା ଆସିଛି ତା ସହିତ ବସିକି ଖେଳୁଛି ମୁଁ ରୁମ ରେ ଅଛି। ଆଉ ଦେଇ ତାଙ୍କ ରୁମ ରେ ଅଛନ୍ତି। ବାପା ବାହାରେ ବସିଛନ୍ତି ପରୀଆଙ୍ଗକତିରେ ଆଉ ଆପଣଙ୍କର ସବୁ କଣ ଖିଆ ପିଆ ସରିଲାଣି?
ହୁଁ ଖିଆ ପିଆ ତ ସରଲାଣି ଏବେ ସମସ୍ତେ ରେଷ୍ଟ ନଉଛନ୍ତି ଆଉ।
ଓହୋ ତମର ଏଇ ନା ମାନେ ଶୋଇବାଟା ଆମର ସବୁ ଏଇନା ଉଠିଲେ। ଆମର ସାଢେ ଦୁଇ ହେଲା ନା ଆମର ଏଇନା ସବୁ ଏଇ କଣ କହିଲ?
ମାନେ ଏବେଉଠିକି କଣ କରନ୍ତି?
କିଛି ନାହିଁ ଏବେ ସବୁ ଖରାବେଳେ ଯିଏ ଯାହାର ଖାଇବା କଥା ଖାଇବେ ସକାଳେ ଖାଇଥିଲେ ନଅଟା ସାଢ଼େ ନଅଟା ବେଳୁ। ପୁଣି ଏବେ ଗରମ ଭାତ ଜିଜାର ଖାଇବେ ମୁଁ ଖାଏ ନା ମୁଁ ଗୋଟେ ଟାଇମ ଖାଏ। ସିଏଠୁ ତାପରେ ଏଇନା ସବୁ ନିଜ ନିଜ ରୁମ ରେ ବସିକି ମୋବାଇଲ ଦେଖିବୁ ଆଉ କିଛି କାମ ତ ନାହିଁ। ଖରା ଭଳିଆ ଆଉ କଣ କରିବି ଦି ଯା ଯାଙ୍କ ଆମ ଆମର ମୋବାଇଲ ଧରିବୁ। ପୁଅ ତାର ବସିକି କଣ ପାଠ କରେ।
ମାନେ ସକାଳେ ସକାଳ ଖିଆ ମାନେ ଖାଇକି ଏ ରୋଷ ରୋଷେଇ ସାରିକି ଶୁଆନ୍ତି ନା କଣ?
ହଁ ହଁ କାରଣ ଆମ ଶ୍ୱଶୁର ଯିଏ ସେ ପଖାଳ ଖାଆନ୍ତିନି। କି ରୁଟି ବି ଖାଇବେନି ସକାଳୁ କିଛି ସେ ଜଳଖିଆ ଖାଇବେନି ଭାତ ହିଁ ଖାଇବେ। ଗରମ ଭାତ ତାର ତେଣୁକରି ସ ସକାଳୁ କୁ ଗରମ ଭାତ ହେଇଯାଏ ଜଲ୍ଦି ସାଢ଼େ ଆଠଟା ଭିତରେ ଗରମ ଭାତ ହେଇଯାଏ ତା ସହିତଟା ତରକାର ତ ନିଶ୍ଚିନ୍ତ ହବ ଡାଲମା ବଜା ଯାହା ହବା କଥା ଆମର ସକାଳ ଓଳି। ସବୁ ଶାନ୍ତିରେ ଖାଇଦେବେ ସାଢେ ନଅ ଭିତରେ। ସମସ୍ତେ ଖାଇଦେବେ ତାପରେ ଆମର ସଲା ସେତିକିରେ ଆଉ କିଛି କାମ ନାହିଁ ଯାହାଘର କାମ ଟିକେ କରିଦବୁ ସଲା। ପୁଣି ଖରା ବେଳେ ଆମର ଶୋଇବୁ ଦଶଟା ବେଳେ ପଶିବୁ ନିଜେ ନିଜ ରୁମ ରେ। ମୋବାଇଲ ଦେଖି ପୁଣି ଶୋଇ ପଡିବୁ ଉଠିଲାଠୁ ପୁଣି ଏଠି ଖରା ବେଳେ ଖାଇବୁ।
ପୁଣି ଖାଇକି ହେଠୁ ନିଜ ନିଜର ଯାହା ନିଜର ବେଡରେ ନିଜ ରୁମ ରେ ରହିବା। ଯିଏ ଯାହା କରିବା କଥା କରିବା।
ହୁଁ ନିଜେ ରୁମ ପୁଣି ତିନିଟା ସାଢେ ତିନିଟା ଯେମିତି ଚାରଟା ହେଇଯି ଵ ଏହିନା ତ ଖରା ହଉଛି ବୋଲି ନହେଲେ ଶୀତ ଦିନେ ବର୍ଷା ଦିନେ ସାଢେ ତିନିଟା। ଯାଇ ଫୁଟି ଘରେ ଆମେ ଫୁଟି ଘରେ ସମସ୍ତେ ସହ ପରରିବାର ବସି ପଡୁ ହେଇଠି ବସିକି କଥା ହବୁ। ସେଟି ଅଧଘଣ୍ଟା ଘଣ୍ଟାଏ ପରେ ପୁଣି ଘର ଦ୍ବାର ଅ ଓଳା ହବ। ତାପରେ ଏଠୁ ପୁଣି ରୋଷେଇ ପାଇଁ ମୁଣ୍ଡରେ ପଶିବ ଚାଲିବ ଛୁଆ ରହୁଛନ୍ତି ବାହାରେ ନା।
ହଁ।
ଛୁଆ ରହୁଛନ୍ତି ବାହାରେ। ଆଉ ରହିଲୁ ମେମ୍ବର ଆମର ଟୋଟାଲି କହିବାକୁ ଗଲେ ଚାରି ପାଞ୍ଚ ଜଣ ରହୁଛୁ ଛୋଟ ଛୁ ଛୁଆଟାକୁ ମିଶିଦେଲେ ତାକୁ ମିଶିଲଲେ ପାଞ୍ଚ ଜଣ ବେଶୀ ଏମିତି କେହି ନାହାନ୍ତି। ଆଉ ସ୍ୱାମୀ ତ ଯାଇକି ବାହାରେ ରହୁଛନ୍ତି। ଛୁଆ ଦି ଜଣ ସେ ତାଙ୍କର ହଷ୍ଟେଲରେ ରହିଲେ ସାନ ଛୁଆ ସ୍କୁଲ ଗଲେ ବାହାରିକି। ସିଏ ଆସିବ ସାଢେ ବାରଟାରେ ସିଏ ସାଢେ ବାରଟା ଭିତ ତରେ ମୁଁ ଶୋଇକି ଉଠି ସାରିଥିବି ସେ ଆସିଥିବ। ଏମିତି ଆଉ ମାନେ ଆମର ଗୁଆଁଏ ଏଇ ଟାଇମ ଟା କିମିତି ଏତେ ପରିକା ନାହିଁ ଭାଇ କେତ ବେଳେ ବିଲ ଆଡେ ଯାଆନ୍ତି ଭାରି ସିଏ ଆସିକି ଶୋଇପଡନ୍ତି ନହେଲେ ଆଉ ଆମେ କେହି ସୋଉନାଏ ଏମିତି ରୁମ ଭିତରେ ଖାଲି ବସିକି ମୋବାଇଲ ଦେଖୁଁ। ତୋର ତାହେଲେ ଏଇନା ଶୋଇବ ସବୁ ନାଇଁ।
ହଁ ଏବେ ସମସ୍ତେ ଶୋଇଛନ୍ତି ଆଉ ମାନେ ରୋଷ ସେଇ ସରିବ ବାରଟା ବାରଟା ବାର ତାପରେ ରୋଷେଇ ସରିବ ତାରେ ଖାଇବା ଆରମ୍ଭ କରାଯାଏ ଶାଢେବାର ଗୋଟେ ଆରମ୍ଭ କରିବି। ସେଇଠୁ ଭାତ ଖାଇସାରିକି ବାସନ ମଜା ମଜି ସାରିକି ଯାଏ ଯାହା ଛୋଟ ମୋଟ ଯାକ ଆମ ସାରି ଦେଇକି ଏଠୁ ଦିଟା ବେଳକୁ ଶୋଇବାକୁ ଆସନ୍ତି ଆଉ
ଓହୋ ଆମର ନାଇଁ ଟିକେ ସ ନା ସକାଳୁ ଏଇ ଆମ ବାପାଙ୍କ ଲାଗି ଟିକେ ତାନ୍ତେ ଖରାପ ଦଉଚି ଥଣ୍ଡା ଫଣ୍ଡା ହେଲେ ତ। ତାଙ୍କ ଲାଗି ଟିକେ ଜଲଦି ଟିକେ ରୋଷେଇ ନାଇଁ ସେ ଜଳଖିଆ ଖାଆନ୍ତି ନି ଖାଲି ଚା ବିସ୍କୁିଟ ଟିକେ ଖାଇଦେବେ ସକାଳ ମାନେ ସେ ଉଠୁଛନ୍ତି ଚାରିଟାରେ ମତେ ଉଠେଇବେ ସେ ପାଞ୍ଚୁଟାରେ। ସେ ଚାରିଟା ରୁ ଉଠି କି ଆମ ଗାଈ କ୍ଷୀର ଦୁଇଁବେ ତ ସେ ଉଠିବେ ଚାରି ଟାରେ ମତେ ଏଠୁ ଡାକିବେ ଯିଅ ଉଠ ପାଞ୍ଚଟାରେ। ସାଢ଼େ ପାଞ୍ଚଟାରେ ଚା ବିସ୍କିଟ୍ ଖାଇକିନି ତାପରେ ମୁଁ ସେଇଠୁ ମାନେ ଗାଧେଇବାକୁ ପଳାଏ ଗାଧେଇକି ଆସିକି ଚା ଆଗେ ତାଙ୍କ ବସେଇଦେକି ମୁଁ ବି ପିଏ। ଚା ବସେଇ ଦିଏ ତାପରେଏଠୁ ଶ୍ୱଶୁର ବୋହୂ ଦି ଜଣ ଆ ଚା ପିିବୁ ତାପରେ ଏଁ ଖାଲି ଚାହା ପିଏ ଠାକୁର ପୂଜା କରିନଥାଏ ନା କାରଣ ପୁଅର ପୁଣିଟିପିନି ତାପରେ ଟିଫନ୍ କରିକି ତାର ଖାଇବ ସେ ଯାହାହେଲେ ଧରିକି ଯିବ ପୁଣି ଖାଇବ। ତାର ସବୁ ବନେଇ ସାରିକି ଏକରେ ଭାତ ଭାତ ପାଣି ଇଣ୍ଡକ୍ସନରେ ବସେଇବି ଏକରେ ଗ୍ୟାସରେ ସବୁ ଗୋଟି ଗୋଟି କରି। ପୁଅ କୁ ଉଠେଇକି ଗଲା ବେଳକୁ ପୁଅ ସାଢେ ଛଅ ପାଖାପାଖି ସ୍କୁଲ ଯିବ ତାପରେ ସେ ଯାଇ ସାରିଲା ତାପରେ ଠାକୁର ପୂଜା କରିବି ତାପରେ ମୋ ଜା ଉଠିବେ ତାପରେ ତାଙ୍କର ସେ ତରକାରୀ ପତ୍ର ସେ ତାର କୋଉ ଦିନ କଣ ହବ ସେଦିନ ସେ କଟାକଟି କରିବେ ମୁଁ ଠାକୁର ପୂଜା କରିସାରିଲେ ତାପରେ ମୋ ଆଉ ପୁ ଜଏନ୍ କରେ ସେଠି ଆଉ ତାପରେ ମୁଁ ଅଧା ଜଏନ୍ କରି ସାରିବା ପରେ ଏଇ ସରିବା ପରେ ସମସ୍ତ ଜଣେ ଜଣେ ଖାଇବାକୁ ଦେଇ ସାରି ଟୋଟାଲ ତ ବାପାଙ୍କର ଗରମ ଭାତ ନହେଲେ ଆମେ ତିନି ଜଣ ଭାଇ ମୁଁ ମୋ ଜା ତିନି ଜଣଆଙ୍କ ଆମେ ପଖାଳ ମୋ ପୁଅ ବି ସ୍କୁଲୁରୁ ଆସିବେ ସେ ପଖାଳ। ଚାରି ଜଣ ଯାଁକ। ଖାଲି ବାପାଙ୍କ ଲାଗି ଟି ଆଉ ଖରାବେଳେ ପାଇଁ ମାନେ ଏଇନା ସାଙ୍ଗେ ସାଙ୍ଗେ ଏଇ ଡାଲମା କି ଡାଲି ତ ଉ ଫ୍ରିଜ ରେ ରଖିଦବୁ ଖରା ବେଳେ କାଳେ ଗରମ ଗନ୍ଧେଇ ଯିବ। ଖରାଦିନ ହୁଁ ଗନ୍ଦେଇ ଯିବ। ଆଉ ସକାଳେ ଯାହା ଭଜା ଫଜା ହବ ଖାଇଦେବି ସକାଳେ ଖରା ବେଳକୁ ଯାହା ହେଲେ ଭଜା। ଭଜା ଗରମ ଫରମ କରି ଗରମ ଗରମ ଖାଇବି ଜହ୍ନି ଯେମିତି ବାଇଗଣ ଏଇଗୁଡା ଏମିତି ଭାଜି ଭୁଯାକି ଦେଇଦିଅନ୍ତୁ। ବାପାଙ୍କର ଭାଇଙ୍କର ତ ଦି ଜଣ ସେଇଥି ପାଇଁ ବଡ ପରିବାର ତମେ ହଁ କରିବ ଯାହାହେଲେ ଅଧିକ କରିବାକୁ ପଡିବ। ଛୋଟ ପରିବାର ଦି ତିନି ଜଣ ହେଲାଳୁ ଦି ଜଣ ତ ଖାଇବେ ମୁଁ ଖାଇବିନି ଆଉ ସେମିତିରେ ସେମିତି ଆଉ ଆମର ଖରା ବେଳେ ମାନେ ବେଶୀ ରୋଷଇ କିଛି ନାହିଁ। ସକାଳୁ ତ ସବୁ ସାରି ଦଉ ଯାହା ଖାଲି ବାଇଗଣ ଫାଇଗଣ। ଆମ୍ବ ଫାମ୍ବ ଥାଅ ଥିଲା ଆଜି। ସିଆ ଡୁ ଜହ୍ନି ଦିଟା ଦେଈ ତାଙ୍କର ଭାଜି ଦେଇଥିଲେ ଭାଇଙ୍କ ଲାଗି। ଜହ୍ନି ଗୋଟେ ବାଇଗଣ ଟେ ତାକୁ ଲଗେଇ କି ଡାଲମା ଥିଲା ତା ପରେ ସେଠୁ ଆମ୍ବ କାକୁଡି ଥିଲା ସାଲାଟ କରିଦେଇଥିଲି।
ଖରାଦିନେ ଖରାଦିନେ ତ ଆମ୍ବ ଥିଲା ଆଉ କିଛି ତରକାରି ପତ୍ର ବି କିଛି ଦର
ନା ହଁ ଆମ୍ବ ଥିଲେ ତା ପରେ ଏଇ ଯୋଉ ଡାଲି ଡାଲମାରା ଖରା ଦିନରେ ବି ଇଚ୍ଛା ହଉନି ଖାଇବା ପାଇଁ।
ନା ବିରକ୍ତି ଲାଗିଲା ପଖାଳ ଭାତ ଖାଇବାକୁ ଇଚ୍ଛା ହଉଚି।
ପଖାଳ ଭାତ ଖାଇଦେ ଆମର କଣ କରୁ ଖରା ଦିନେ ସଜ ପଖାଳ କରିଦବୁ ରାତି ବେଳକୁ। ଆଉଁ ସଜ ପଖାଳ କରିଦେଇକି ଆଳୁ ଫାଳି ସିଝେଇ ଦେବୁ। ଉଁ କିବା ନହେଲେ କୋଉଦିନ ଭଜା କରିଦବୁ ବାରି ଯୋଉଦିନ ଥିବ ଅଣ୍ଡା ଆଣିବୁ ଭାରି ଏମିତି। ପ୍ରାୟ ଟାଇମ ଆମର ସେମିତି ବି ଖରା ଦିନେ ବି ରୁଟି ଏତେ ପରିକା କରୁନା ଆମର ରୁଟି ଟା ମାନେ ରୋଷେଇ ଘର ତ ଏ ରେ ରହି ହୁଏନି ପଶି ହୁଏନି ନା ତା ପରେ ଆ ଖାଇ ପିଇ ହୁଏନି ଆମ ବାପା ଯାହା ଖାଲି ଗରମ ଭାତ ଖାଆନ୍ତି। ଖରା ଦିନେ ବି ସେ ଗରମ ଭାତ ଖାଇବେ। ଗରମ ଭାତ ତାଙ୍କ ଲାଗି ନହେଲେ ଆମେ ସବୁ ପଖାଳ ଖାଇଦଉ। ଭଜା କରିଦେଇକି। ଆଉ କଁ ବର୍ଷା ଦିନ ହଁ ଶୀତ ଦିନେ ବର୍ଷା ଦିନ ହେଲା ତମେ ଡାଲି ଡାଲମା କରି ଖାଇଲେ ଟିକେ ଭଲ ଲାଗିବ ଏଇ ଖରାଦିନେ ଟୋଟାଲି ଭଲ ଲାଗୁନି। ଖରା ଦିନେ ବି ଟୋଟାଲି ଭା ଭଲ ଲାଗୁନି। ଭାରି ବିରକ୍ତିଆ ଲାଗୁଚି ଖାଇଲା ବେଳକୁ ଡାଲି ଡାଲମା ଗୁଡା।
ହୁଁ ଖରା ଦିନେ ତ ବହୁତ ଇଏ ଲାଗେ।
ହଁ ଆମ ହେଇ ମାଛ ହେଇଚି ଘରେ ସିଏ ସକାଳ ଯାହା ଖାଇଚନ୍ତି ସେତିକି। ଏଇନା ଖାଇଲା ବେଳକୁ ସେ ଗେଁ ଗେଁ ଗେଁ ହେବେ। ହେଲେ ଖାଇବା ପାଇଁ କହିଲେ ନାଇଁ ଏରା ଖାଇବିିନି ମୁଁ ଆଉ। ଖାଲି ଆ ମାଛ ତରକାରୀ ଯୋଉ ହେଇଥିଲା ସେଥିରୁ ଖାଲି ଆଳୁ ଝୋଳ ତାଙ୍କୁ ଦିଆ ହେଇ ଥିଲା ତାଙ୍କ ଲାଗି ଜହ୍ନି, ବାଇଗଣ ଭାଜିଥିଲେ ତା ପରେ କାକୁଡି ସାଲାଡ କରିଦେଇଥିଲେ ଆମ୍ବ ଦେଇଥିଲେ। ସେ ଖାଇକିନି ତାଙ୍କର ଶୋଇଚନ୍ତି ବୋଧେ ଏଇନା ଆସିକି। ବିଲ ଆଡେ ଯାଉଚନ୍ତି ନା ବିଲରେ ଏଇନା ସବୁ ପଡିଚି ତଳି ପଡିଚି। ଧାନ ଯୋଉ ବିହନ ସେ ତଳି ପଡିଚି। ସିଆଡେ ଟିକେ ବି ନ ଗଲେ ହବନି ପାଣି ଫାଣି ଦେଖିବା ପାଇଁ। ସେଇଆକୁ ସେ ଯାଇଚନ୍ତି ସିଆଡ ଏଇନା ଆସିଚନ୍ତି। ଆଉ କଣ ତମ ଆଡେ ରଜ ସବୁ ଗଲା। କଣ କେମିତି ପାଳିଲ?
ର-ରଜରେ ତ ଆମର ଝିଅ ମାନେ ତ ଅ ସଜବାଜ ହେଇକି ବୁଲନ୍ତି ସ୍ତ୍ରୀ ଲୋକମାନେ ରୋଷେଇ ତ ର ବ୍ୟସ୍ତ ରୁହନ୍ତି। ଯାଉଁ ଯାଉଁ ରଜରେ ତ କହିଲେ ର ରଜ ରେ ଯେ ତମେ ଯେତେ ରୋଷେଇ କରୁଥିବ ଟୋଟାଲି ସରିବନି। ତ ଗୋଟିକ ପରେ ଗୋଟେ ଏପଟେ କିଏ କଇବ ଏଟା ଖାଇବି କି କଇବ ସେଟା ଖାଇବି ତ ଜଣଙ୍କର ପସନ୍ଦ ଅନୁଯାୟୀ ରୋଷେଇ ତ କରାଯାଏ। ତ ଆମ ସ୍ତ୍ରୀ ଲୋକଙ୍କୁ ମାନେ ଦୂଳି ଖେଳିବା ପାଇଁ ସମୟ ଟୋଟାଲି ମିଳେ ନାହିଁ। ତ ରୋଷେଇରେ ରୋଷେଇରେ ପରା ସମୟ ବିତିଯାଏ।
କାଆଁ ଯା ହଁ ଏକାକୁ ତା ପରେ ଏକା ସବୁ କଲାବେଳକୁ କୋଉ ହଉଚି କି ଟାଇମ୍ ହବନି ଯା ହେଲେ ଏକା ଆମେ କଣ ଆମେ ଦି ଯା ଅଛୁ ବୋଲି ଆମର ଇଏ ହେଇଯାଉଚି ସିଏ ଗୋଟେ କରିଦଉଚନ୍ତି ମୁଁ ଗୋଟେ କରିଦଉଚି। ସିଏ ଗୋଟେ ଏକଡ କରିଦେଲେ ମୁଁ ସେ କଡ଼ କରିଦେଲି। ତେଣୁକରି ଆମର ଏଥର ରଜଟା ବି ଭଲ ଆ ଫାଷ୍ଟ ଦିନ ଟା ଭଲସେ ଯାଇନି କିନ୍ତୁ ସେକେଣ୍ଡ ଦିନ ଥାର୍ଡ ଦିନ ବହୁତ ଭଲରେ ଗଲା ଦି ଜଣ ଫାଶ୍ ଫାଷ୍ଟ ଦିନ ଲାଇନ କ ଲାଇନ୍ ପଳେଇଲା ଏକ ଏଠୁ ପାଣି ଆମର ରହିଲାନି। ଟାଙ୍କିରେ ପାଣି ରହିଲା ପାଇଁ ହଇରାଣ ହେଲୁ ବନ୍ଧୁବାନ୍ଧବ ସବୁ ଆସିଥିଲେ। ସେଇ ଗୋଟେ ଦିନ ହଇରାଣ ହଉଚି ନୂଆ ଲୁଗା ବି ସେଦିନ ପିନ୍ଧୁନି। ସେକେଣ୍ଡ ଦିନ ପିନ୍ଧିଚି ଥାର୍ଡ ଦିନ ତବି ସେକେଣ୍ଡ ଦିନ କୁଣିଆ ଥିଲେ ଥାର୍ଡ ଦିନ ବି କୁଣିଆ ଥିଲେ କିନ୍ତୁ ସେଦିନ ଲାଇନ ଥିଲା ଏକରେ ଭଲ ଲାଗିଲା କେମିତି କେ ଜାଣି ଲୁଗାବି ପିନ୍ଧି ଥିଲୁ ବୁଲିବାକୁ ବି ଯାଇଥିଲୁ ମାନେ ନଣନ୍ଦ ମାନଙ୍କ ସାଙ୍ଗ ବୁଲିବାକୁ ଯାଇଥିଲୁ। ତାପରେ ମହୋତ୍ସବ ଦେଖିବାକୁ ରାତି ବେଳକୁ ସନ୍ଧ୍ୟା ବେଳେ ଯାଇଥି ଯାଇଥିଲୁ ଏଇ ବର୍ଷ ତ ଅ ଟିକେ ରଜ ଟା ଆମେ ମନେଇ ପାରିଚୁ।
ହୁଁ।
ଆଉ ଆର ବର୍ଷ ଯାଇନଥିଲୁ କିନ୍ତୁ ଏଇ ବର୍ଷ ଯାଇଥିଲୁ।
ଆମ ତ ରଜରେ କୁଆଡେ ଯାଇପାରି କିଛି ସେଲିବ୍ରେଟ ବି କରାନ୍ତୁ ଘରେ ତ ଛୁଆଙ୍କ ଯୋଗୁରୁ କୁଆଡେ ବାହାର କରେ ଛୁଆତ ଯୋଉ ଦୁଷ୍ଟ ହଉଚନ୍ତି ଘର ବି ଟୋଟାଲି ବାହାରି ହଉନି ଛୁଆଙ୍କ ସହ ଦୌଡି ଦୌଡି ସମେ ଆମ ପୁଅତ ଦିଜଣ ସେମାନେତ ଧୂଳିରେ ଯେତିକି ମଜା କରନ୍ତି। ମୁଁ ତାର ଭାଗେ ବି ନାହିଁ।
ଓହୋ। ପୁଅମାନେ ମାନେ କୋଉ କ୍ଳାସରେ ସବୁ ପଢୁଛନ୍ତି?
ଗୋଟେ ତୃତୀୟ ଶ୍ରେଣୀ ପଢୁଚି ଆଉ ଗୋଟେ ପ୍ରି ନର୍ସରୀ ପଢୁଚି।
ଓହୋ ଛୁଟ ଛୁଆ ଗୁରା ନାଇଁ?
ହଁ।
ଛୋଟ ଛୁଆ ହେଲା ବେଳକୁ କାଲ ଏକା ହେଲା ବେଳକୁ କରିହବନି କିଛି।
ହୁଁ ଭାରି ହଇରାଣ। ଦୁଷ୍ଟ ହଉଛନ୍ତି।
ହଁ ନାଇଁ ସେ ତ ଏଇନା ଚଗଲା ଛୁଆ ଚଗଲା ହେବେ ସେ କଣ ଜାଣିଚନ୍ତି। ଆମର କଣ ଆମ ଛୁଆ ଟିକେ ବଡ ହେଇଗଲେଣି ଆମ ମାନେ ଏଇଟା କରିଦିଅ ସେଟା କରିଦେ ସେ ଗୋଟେ ଗୋଟେ ଆରାମ ସେ
ସାର୍ ଙ୍କର କଁ ନିଜେ କରିବାକୁ ପଡ଼ୁଚି।
ହଁ ଆଉ ତାଙ୍କର ସବୁ କଲା ବେଳକୁ ତମକୁ ଟାଇମ ଆସିବ କୋଉଠୁ ତେଣୁକରି ଏଟା ତିନି ଚାରି ବର୍ଷ ହେଇଗଲାଟୁ ଆଉ ତିନି ଚାରି ବର୍ଷ କି ପାଞ୍ଚ ବର୍ଷ ହେଇଗଲାରୁୁ ହଁ ହେଇଯିବ ମୋ ସାନ ପୁଅ ବା ପଞ୍ଚମ ପଢ଼ୁଚି। ସେ କିନ୍ତୁ ତା ନିଜର ସବୁ କାମ କରୁଚି ମତେ କରିବା ଆଉ କିଛି ଏବେ ଏଇ ଯୋଉ ମୁଣ୍ଡ ବିନ୍ଧୁଥିଲା ମମି ଆଣିକି ମେନ୍ଥପ୍ଲସ୍ ମାରିଦଉଛି ଅମୃତାଞ୍ଜନ ମାରିଦେ ମୁଣ୍ଡ ବିନ୍ଧୁଚି ଗୋଡ କୁ ଘଷି ଦେଲା। କଲା ମମି ବୁନ୍ଧୁଚି ନା ମମି ଆଠୁ ଯାଇକି ଆଣିବି ସେମାନେ ମତେ ମମି ଡାକିବ ତା ବଡ ମାମାଙ୍କୁ ମମିଆ ଡାକିବ। ତ ଆଉ ମ ହଁ ମମିଆ ଡାକିବ। ତ ମମିଆଠୁ ଯାଇ ମତେ କହିଲା କଇଲା ମମି ଆଉ ମମିଆ ଠୁ ଯିବି କି ମୋ ବଟିକାଆଟେ ଧରିକି ଆସିମୀ। ମୁଁ କହିଲି କୋଉ ବଟିକା? ନା ତୋ ମୁଣ୍ଡ ବିନ୍ଧୁଚି ଗୋଡ ବିନ୍ଧୁଚି। ଆଣିକି ଦଉଚି ଗୋଟେ ମୁ କହିଲି ନାହିଁ ନାହିଁ ଇନା କଁ ଖାଇବି ରହ ଚାରିଟା ବଳୁ ନା ହଉ ଘଷି ଦଉଛି। ଅମ୍ବୁ ତଞ୍ଜନ ଆଣିକି ମାରିଦେବି। ମତେ ସେଗୁଡା ଲଗେଇଲେ ମତେ ବିରକ୍ତିଆ ଲାଗେ କୋତରା ଲାଗେ କଇଲି ନା ନା ନା କିଛି ଲାଗିବନି। ତୁ ମଗେଇଦେଲୁ ମାଦିକି ଜବରଦସ୍ତ ଗୋଡକୁ ଘସି ଦେଇକି ଯାଇଚି ଖେଳିବାକୁ।
ଉଁ।
ମୁଁ ବେଳେବେଳେ କଏ ଏଇ ଝିଅ ଟିଏ ହେଇଥିଲେ ମୋର ଦୁଃଖ ଯାଇଥାନ୍ତା। ଝିଅମାନେ ସବୁ କରୁଛନ୍ତି କାମ ମା ମାନଙ୍କର ଆମ ପୁଅ ରା କିଏ କରୁଛନ୍ତି କାଇଁ। ଇଏ ସେଇ ଆଉ କେବେଠୁ ଶୁଣିଚି ମାନେ ତିନିଟା ଯାଙ୍କ ଆମର ପୁଅ ଭଲ ମାନେ ସେମିତି ନାହିଁ ଯେ ହଁ ଏଟା ମୋ ମମି କରିବ। ଆ ମାନେ ଯୋଉଠି ଯାହା ଗୋଟେ ପଡିଥିବ ସେମାନେ ଛୁଆ ଉଠେଇଦେବେ ସବୁ ଘର ଯଦି କୋତରା ହେ ତ କେ ବେଡସିଡି ଶେଯ ଉପରେ ବେଡସିଟି ଅବାଗିଆ ହେଇ ପଡିଥିବ ସେ ବାଗେଇଦବେ ଆସିକି। ବାଗେଇଦେବେ ନା ମୋ ମମି ସେ ଏକଡ କରୁଚି ମୁଁ ଏକର କରିଦିଏ ସେ ସଜାଡ଼ିଦେବେ ଏ ମୋ ସାନ ପୁଅ ଘର ଓଳେଇଦବ ଖଣ୍ଡେ ବାଜିଥିବ ଖଣ୍ଡେ ବାଜି ନଥିବ ଜାଣିତ ପଞ୍ଚମ ପଡୁଚି। ଯୋଉ ଦିନ ଦେହପା ହବ ଆଉ ବାବାରେ ମୁଁ କରିପାରିବିନି ସେ ନିିଜେ ତୁ ତ ବସୁନୁ ତୁ ବସ ମୁଁ ଓଳେଇ ଦେବିନି ମୁଁ ବାଗେଇଦେବିନି ଘର। ସବୁ ସାଏ ସେଇନା ସେ ତାର ଯେମିତି ଜାଣିଚି ସେମିତି ତ କରିଦବ ତା ବାପାଙ୍କୁ ଏଠୁ ଫୋନ କରିବ ପାପ ମମି ଦେହ ଆଜି ଭଲ ନଥିଲା। ଆଜି ମୁଁ ସବୁ କରିଦେଇଚି। ତା ବାବା କହିବେ କଣ କଣ କରିଚୁ ବାବା କହିଲୁ ନା ସବୁ ତା ଆଲଣା ସଜାଡ଼ି ଦେଇଚି। ଡ୍ରେସିଂ ଟେବୁଲ ଉପରେ ସବୁ ସଜାଡି ଦେଇଚି। ବେଡ଼ସିଟ ପକେଇ ଦେଇଚି ଝାଡ଼ିକି। ପୁରା ବଢ଼ିଆ ଭାବରେ ପକେଇ ଦେଇଚି। ମମିକି କଣ ପକେଇ ଆସିଚି ସେମିତି ବି ଆସିନି। ଇଏ ହେଟୁ ଥାଇକି କହିବେ ନାଇଁ ତୋ ମମି କି କଣ ଆସ କିଛି ଆସିନିଲୋ ବାବା ସେମିତି କହିବ ଘରଦ୍ୱାର ଆଉ କଣ କଲୁ ନା ଘର ମମି ରୁମ୍ ଭଲସେ ପୁରା ଓଳେଇ ଦେଲି। ଡାଇନିଂ ହଲ୍ ଓଳେଇଦେଲି। ଏମିତି କହିବେ ନା ଯାହା ହୋଉ ମୋ ପୁଅ ତ କରିଦଉଚି ତା ମମିର ଆଉ ତା ମମି ଖାଲି ଝିଅ ଝିଅ ହଉଥିଲା। ଆଉ ତା ମମି ତା ତା ପୁଅ ତାର ସବୁ କରିଦଉଚି କରିଦଉଚି ସାନ ଟି। ଡାକିଦେଲେ ବି ଯୋଉଁଠି ଥିବ ଡାକିଦେଲେ ଧୌଡି ଆସିବ। ହଁ କଣ ମମି ଯୋଉଁଠିକି ପଠେଇଲେ ଦୋକାନକୁ ବି ସାଙ୍ଗେ ସାଙ୍ଗେ ଦୌଡ଼ିଯିବ ନାହିଁ କରିବନି। ନାହିଁ କରିବୁନି ତାର ଆରାମସେ କରିବ ଯାହା ହେଲେ ବି ଦେହ ପା ତ। ତାର କଣ ମୋର କଣ ତା ମମିଆଁର ବି ଯିଏ ଯହା କହିବ ଘଷି ଦିଅ ସେ ତ ତା ଯେ ଯେ ଙ୍କ ର